ହ୍ୟାଲୋ।
ହାଲୋ।
ହାଲୋ। ବନ୍ଧୁ ତମ କଥା କିଛି ଶୁଭାହଉନି ବନ୍ଧୁ ବାହାରକୁ ଯାଅ କୋଉଠି ନେଟୱାର୍କ ଫେଟୱର୍କ ଶ୍ଲୋ ହଉଛି।
ଶୁଭିଲା ବନ୍ଧୁ?
ନାଁ ବନ୍ଧୁ ଟୋଟାଲି ଶୁଭୁନି କଣ କରିଆ।
ନାଇଁ ଆମକୁ ତ ଶୁଭୁଛି ପୁରା ଭଲସେ ବନ୍ଧୁ।
ଆଚ୍ଛା ଆଚ୍ଛା ଏବେ ଶୁଭିଲା।
ହଁ ବନ୍ଧୁ ହ୍ୟାଲୋ ଶୁଣନ୍ତୁ ମୋ କଥା ଶୁଣନ୍ତୁ ହ୍ୟାଲୋ ବନ୍ଧୁ। ଆମର ଯୋଉଁ ଧାନ ଆମର ବର୍ତ୍ତମାନ କଟା ସରିଲାଣି ବୁଝିଲେ କି।
ଆଜ୍ଞା।
ଧାନ ଆମର କତା ସଇଲାଣି ବୁଝିଲେ କି ମୁଁ ସକାଳୁ ଉଠିକି ଯାଇଥିଲି ଭୋର ଭୋର ଚାରିଟାରେ ଉଠିଲି, ବୁଝିଲେ କି ହାଲୋ। ମୁଁ ଭୋର ଚାରିଟାରେ ଉଠି ଟିକେ ମୋ ନିତ୍ୟ କମ ସାରି ଦେଇକି ବୁଝିଲେ କି ଟିକେ ଜଳି ଖିଆ ଖାଇ ଦେଇକି ଶୀତ ପକଉଥାଏ ଅଳ୍ପ ଅଳ୍ପ, ମୁଁ ପଳେଇଲି ଦା ଧରିକି ଆମ ବିଲକୁ ବୁଝିଲେ କି?
ଆଜ୍ଞା ଆଜ୍ଞା।
ବିଲୁକୁ ପଳେଇଲିି ବିଲରେ ଶୁଣନ୍ତୁ। ଧାନ ଆମର ଥିଲା ଦୁଇ ମାଣ ଜମି ଥିଲା ହାତରେ କାଟିବା ପାଇଁ ବୁଝିଲେ କି?
ଆଜ୍ଞା।
ହାତରେ କାଟିଦେଲି ବୁଝିଲେ।
ଆଜ୍ଞା।
ହାତରେ କାଟି ଦେଇକି ଆଉ ଟିକେ ଠିକି ସାତଟା ଆଠଟା ଟାଇମ ଯେତେବେଳେ ହେଇଗଲା ବୁଝିଲେ କି ଟିକେ ଘରକୁ ଆସିକି ଟିକେ ଛତୁଆ ଖାଇଦେଲି, ଛତୁଆ ଖାଇଦେଇକି ପୁଣି ବିଲୁକୁ ଗଲି ଦି ପଣ ଖଣ୍ଡେ କାଟିଦେଲି ବୁଝିଲେ କି? କାଟିଚି ମୁଁ କାଟି ଦଉଛି ଯେ କାରଣ ମୋର ମୁଖ୍ୟ ସ ସମସ୍ୟା କଣ କହିଲ ମୋ ସାଇଡ ପାଖ ବିଲ ଯୋଉ ସବୁ ସେ ସବୁ ମେସିନ ରେ ଧାନ କଟା ମେସିନ ରେ କାଟ ଟି ଦଉଛନ୍ତି ବୁଝିଲେ କି ଯାହା ଫଳରେ କି କଣ ହଉଛି ନା ଶୁଣୁନାହାନ୍ତି। ତା ଫଳରେ କଣ ହଉଛି ନା ଆମର ଯୋଉ ହଁ ଯାହା ଫଳରେ ମତେ ଡର ଲାଗୁଛି କାରଣ ସେ ସବୁ ଗାଈ ଗୋରୁ ଛାଡିଦେବେ ଗାଁ ଲୋକ ତ ମୋ ଧାନ ତ କଟା ହେଇନି କଟା ସଇଲେ ସିଏ ଶୁଖିବ ଦୁଇ ଦିନି ତାପରେ ତାକୁ ବାନ୍ଧିବା ବାନ୍ଧିକି ତାକୁ ନୋଉ ଟେଇବାକୁ ପଡିବ ବୁଝିଲେ କି, ସେ ଶୁଖିଲେ ସିନା ମୁଁ ତାକୁ ଆବୁରା କରିବି। ତାପରେ ଖଳାକୁ ଆଣିବି ତ ମୋର ସମସ୍ୟା ହେଲା ଯଦି ଗାଈ ଖାଇଯିବ ତ ମୁଁ କଣ କରିବି? ଆପଣ ମତେ ପରାମର୍ଶ ଦିଅନ୍ତୁ ମୁଁ ଲୋକ ପକେଇବି ନା ବାଳକା ଯାହା ରହିଲା ତାକୁ ମେସିନ ରେ କାଟିଦେବି। କଣ କୁହନ୍ତୁ ଆପଣଙ୍କ ପରାମର୍ଶ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଇପାରେ କୁହନ୍ତୁ?
ନାଇଁ ନାଇଁ ମୋ କଥା ଶୁଣନ୍ତୁ ଆପଣ ଯୋଉ କହୁଛନ୍ତି ଆପଣଙ୍କ ବିଲ ଆପଣ କାଟି ସାଇଲେଣି ମାନେ କିଛିଟା ଅଛ ଅଂଛ ଅଛି ଯି ମାନେ ଆପଣ କାଟି ପାରୁନାହାନ୍ତି। ଆପଣଙ୍କ ସାଇଡ ସାଇଡ ବିଲଉରା ସବୁଯାକ ସେ କାଟି ସାଇଲେଣି ବୁଝିଲେ କି ଆ ପ ସେ ଯୋଉ ମେସିନ ପକେଇ କାଟୁଛନ୍ତି ଅବ ସେ ସେମିତ ମେସିନ ପକେଇ କାଟୁଛନ୍ତି ସେ ବହୁତ ଶୀଘ୍ର କାଟିଦେଇଥିବେ। ବୁଝିଲେ ଆପଣ ତ ଏକରେ ହାତରେ ବି କାଟୁଛନ୍ତି ଆପଣ ଲୋକ ପ ପକେଇଲେ ବି ଆପଣ ଲୋକ ପକେଇଲେ ବି କେତେ ଦିନରେ କାଟିବେ ଆପଣ ଧର ଲୋକ ଲୋକ ପକେଇକି କେତେଟା ଲୋକ ପକେଇବେ ବି ଲୋକ ମଜୁରି ଆଜିକି ଆ ହେଇଗଲାଣି ତିନିଶହ ଚାରିଶହ ଟଙ୍କା ବୁଝିଲେ କି ଲୋକ ଧର ଆପଣଙ୍କୁ ଆପଣ ଯଦି ପ କେଇବେ ଆଠଟା କି ଦଶଟା ଲୋକ ସେଇ ମେସିନ୍ ମେସିନ ସିନ ଦରମା ସେ ନେଇ ଯିବେ ନା ନାଇ ମେସ ମେସିନ କୁ ଯେତିକି ଆପଣ ଦେବେ ସେ ସେତିକି ପଇସା ସେ ନେଇଯିବେ। ନା ବୁଝିଲକି ତ ମୁଁ କହିବା ମତରେ ଆପଣ ସବୁଠୁ ଭଲ ହବ ଆପଣ ମେସିନ ରେ ଯାହା ଯେତିକି ଅଛି କାଟି ଦିଅନ୍ତୁ ଯେତିକି ବି ପଇସା ହବ ଦେଇଦେବେ।
ବୁଝୁଛି ଯେ ଟିକେ ପ ଅର୍ଥର ଟିକେ ଅଭାବ ଯୋଗୁ ମୁଁ କଣ କଲିି ନା ସେଇଥିାଇଁ ଟିକେ ହାତରେ କାଟୁଛି ଯାହା ଆପଣ ଗୋଟେ ଭଲ କଥା କହିଲେ ଯେ ମୁଁ କା କାଟିଦେବି ବୋଲି ଭାବୁଛି ମେସିନରେ ପକେଇ କାଟିଦେବି ଆଉ କାରଣ ଯେତିକି ଅ ଅଛି ସେତିକି ବାନ୍ଧିଲା ବେଳକୁ ମତେ ଏଇନା ଦୁଇ ରୁ ତିନି ଦିନ ସମୟ ଲାଗିବ। ସେଇ ସମୟରେ ସେ ମୋ ଆଖପାଖ ସମସ୍ତେ କାଟି ଦେଇ ସାରିଥିବେ। ତ ମତେ ଅନେକ ସମସ୍ୟାର ସମ୍ମୁଖୀନ ହବାକୁ ପଡିବ ତେଣୁକରି ମୁଁ ତାକୁ ଭାବୁଛି ମେସିନରେ ଆପଣଙ୍କ ଯୋଉ ସାଙ୍ଗ ଆଣିଛନ୍ତି ମେସିନରେ କଟାକଟି କରୁଛନ୍ତି ବୁଝିଲେ କି ଆପଣ ମତେ ତା ନମ୍ବରଟି ଦେବେ ଏବଂ କେତେ ଟଙ୍କା କ'ଣ ଘଣ୍ଟା ପିଛା ବୁଝିଲେ କି ମତେ ଟିକେ କହିବେ ମୁଁ ଯାଇଁ ବିଲରେ ଭୋରୁ ଭୋରୁ ଯେତଦ୍ବାରା ଆମକୁ ମାନେ ତାଙ୍କର ସୁବିଧା ହବ ସେଇଠି କାଟିଦେବେ। ତାପରେ ଶୁଣନ୍ତୁ ମୁଁ ଯୋଉ ନା ମୋର ଯୋଉ କାଟି ଦେଇଛି କାଟି ଦେଇଛି ମୋର ତେଇଶି ବାଗିଆ ବିଲରେ କଚଡା ପଡିଛି କଟା ହେଇକି ବୁଝିଲେ କି ସେ କଚଡାକୁ ଏଇନା ବାନ୍ଧିବା ପାଇଁ ଦୁଇଟି ଲୋକ ମତେ ଦରକାର ତ ଆପ ଆପଣ ସେପଟେ ଲୋକ ଟିକେ ବୁଝାବୁଝି କରୁଛନ୍ତି ମୁଁ ଜାଣିଛି ଆପଣ ଟିକିେ କହିବେ ମୋତେ ଆପଣ ଦିଟା ଲୋକ ସୁବିଧା ହେଲେ ମତେ ଟିକେ ପଠେଇବେ ହେଲା
ମୁଁ ମୁଁ ଆଜ୍ଞା ଆପଣଙ୍କୁ ମୁଣ୍ଡା ଚାରିଟା ଖଣ୍ଡେ ଧରେଇ ଦେବି ବୁଝିଲେକି
ହୁଁ
ବୁଝଲେ କିି ମୋର ଗୋଟେ ସାଙ୍ଗଟି ଥିଲା ସିଏ ଏବେ ତ ନାହିଁ ସିଏ ବି ଗୋଡେ ମୁଣ୍ଡା ଟିଏ।
ହୁଁ
ବୁଝିଲେକି ଆଉ ଉ ସିଏ ମାନେ ଦେଖିବାକୁ ଗଲେ ସିଏ ବହୁତ ଜଲଦି ଜଲଦି କାମ କରେ। ବୁଝଲେକି ଆଉ ମୁଁ ତାଙ୍କୁ କହିଦେବି ତା ସାଙ୍ଗମାନଙ୍କ ସହିତ ବି ସିଏ ପଳେଇ ଆସିବ ଦା କତୁରୀ ଧରିକି। ଆଉ ଗୋଟେ ବିଲ ଟା ସଫା କରିଦବ ଦି ଦିନ ଭିତରେ ଆଉ ବୁଝିଲି କି ଆପଣ ଯେହେତୁ କହୁଛନ୍ତି ବିଲ ଆପଣ କେତେ କାଢିଦେଇଛନ୍ତି ଅଧା ବିଲ କାଢି ଦେଇଛନ୍ତି ଟୋଟାଲି।
ଶୁଣନ୍ତୁ ମୋର ଦୁଇ ମାଣ ବିଲ ରୁ ମୋର ଗୋଟେ ମାଣ ବିଲ ପାଖା ପାଖି ମୁଁ କାଟି ଦେଇଛି ଚାଳିଶ ପଣ କଚଡା ହବ ବୁଝିଲେ କି ତାକୁ ବାନ୍ଧିବା ପାଇଁ ମତେ ଏକୁଟିଆ ବାନ୍ଧିଲେ ତିନିରୁ ଚାରି ଦିନ ଲାଗିବ ତ ଦୁଇଟି ଲୋକ କରିଦେଲେ ବୁଝିଲେକି ମୋର ଗୋଟେ ଦିନେ ମୁଁ ଯଦି ତାକୁ ବାନ୍ଧି ଦୋଉଛି ତ ବଳକା ଦୁଇ ଦିନରେ ସେ ଖରା ଖାଇକି ଟାଣ ହେଇଯିବ। ଏବଂ ତାପରେ ମୁଁ ଆମ ଭାଇ ଅଛି ତାଙ୍କ ଟ୍ରାକ୍ଟର ତାଙ୍କୁ କହିକି ଭୋରୁ ଭୋରୁ ଯାଇ ତାକୁ ଲଦି ଦେଇକି ଆମ ଖଳାକୁ ନେଇ ଆସନ୍ତି।
ଆଜ୍ଞ ଆଜ୍ଞା ହଁ ଆଜ୍ଞା ଆପଣ ଯୋଉ ଯୋଉ କଥା କହିଲେ ଠିକ କଥାଟି କହିଲେ ଆପଣ ବି ଆପଣଙ୍କ କଥାରେ ମୁଁ ସହମତ ଅଛି କି କି ଆପଣ ହିଁ ଦି ମାଣ ବିଲରୁ ମାନେ ମାଣରୁ ଅଧା ମାଣ ହିସାବରେ ତମେ କାଟି ସାଇଲଣି ବୁଝିଲେ କି
ହୁଁ ଆଚ୍ଛା ବନ୍ଧୁ ଆପଣ ଚାଷ ଆପଣ ବିଲ କରିନାହାନ୍ତି କି?
ହଁ ଆମେ ବିଲ ବାଡ଼ି କରି ସାଇଲୁଣି ଆମେ କିନ୍ତୁ ଆମ ବିଲ ବାଡ଼ି ସର୍ ସାଇଲାଣି ବୁଝିଲେ
ଆପଣ ମେସିନ୍ ରେ କାଟିି ଦେଇେଇଛନ୍ତି ନାହିଁ।
ଆମ ଆମ ସବୁ ମେସିନ୍ ରେ କାଟି ଦେଇଛୁ।
ଆଛା
ଆଉ କାଦୁଅ ବିଲ ଯେତିକି ସବୁ ଥିଲା ମାନେ ଦି ତିନି ମାଣ ଯୋଉ କାଦୁଅ ବିଲ ଆମର ଥିଲା ବୁଝିଲେ କି ତାକୁ ସବୁ ଆମେ ଲୋକ ପକେଇ କାଢିଦେଲୁ କାହିଁକି ଜଲଦି ଜଲଦି କାଢି ଦେଲେ ସେ କାଦୁଅ ଏରିଆଟା ଟିକେ ଭଲ ହୁଅନ୍ତା ଆମେ ଫାଷ୍ଟ ଷ୍ଟାର୍ଟ କଲୁ ସେ କାଦୁଅରେ
ପକେଇଦେଲେ ନାଇଁ କି
ଆଜ୍ଞା ହଳା ପକେଇଦେବି ମୁଁ
ହଳା ପକାଇଦେଲେ ହଳା ମେସିନ ଆଣିକି ଆପଣ କରିଦେବେ ଡାଇରେକ୍ଟ ଧାନ ବାହାରଯିବ ଆପଣ ଗୋଟେ କାମ କରନ୍ତୁ ମୋ ପରାମର୍ଶ ମାନନ୍ତୁ ବୁଝିଲେ କି ଆପଣ ସେ ହଳାକୁ ବୁଝିଲେ କି ଆପଣଙ୍କ ଯୋଉ ଦୁଇଶହ ତିନିଶହଟି ହଳା ହେଇଥିବ ତାକୁ ଟ୍ରାକ୍ଟରରେ ପକେଇ ଆପଣ ନେଇଆସିବେ ଆପଣଙ୍କ ଖଳା ପାଖକୁ ବୁଝିଲେ କି
ଆଜ୍ଞା
ଆପଣ ସେଠି ରଖିଦେବେ ଏବଂ ହଳା ମେସିନ ମୋର ଏକ ବନ୍ଧୁଟେ ଚିହ୍ନା ଅଛି ତାଙ୍କୁ ମୁଁ କହିବି ଆପଣଙ୍କ ପାଖକୁ ଯିବ ମେସିନ ନେଇକି ଆପଣ ସେଥିରେ ପକେଇଦବେ ତ ଆପଣଙ୍କ ଧାନ ବାହାରିଯିବ ଏବଂ ଅନ୍ୟପଟେ ଆପଣଙ୍କର କୁଟା ଯୋଉ ରହିଲା, ସେପଟ ଆଉ ବାହାରିବନି। ତ ସେଇ କୁଟା ଆପଣ ଆପଣଙ୍କ ଗାଈକୁ ମଧ୍ୟ ଖାଇବାକୁ ଦେଇପାରିବେ, ବୁଝିଲେ କି ଏବଂ ବର୍ଷା ଦିନେ ସେ ପାଣି ଖାଇକି ସେଠାରେ ଛତୁ ମଧ୍ୟ ଉଠି ପାରିବ। ଛତୁ କେମିତି ଉଠିବ? ନା ଟିକେ ହଳଦୀ ପାଣି ଟିକେ ପ କେଇ ଦେଇ, ଲୁଣ ଟିକେ ପକେଇଦେଲେ ହୁଁ, ଲୁଣ ପାଣି ପକେଇଦେଲେ ଛତୁ ଉଠିବ। ଛତୁ ତୁଟା ବଢିଆ ନାଗେ। ଟିକେ ଛତୁ ହେଲେ ମଣିଷ ଭାତ ପଖାଳ ଉଠେଇ ଦବ, ଭାତ କଂସା କଂସା କଂସା ଭାଟ ଥାଳି ଥାଳି ଭାତ ଉଠିଯିବ।
ଆଜ୍ଞା, ଆଜ୍ଞା, ଆଜ୍ଞା। ଆପଣ ବି ସେୟା କରୁନାହାଁନ୍ତି କି, ହଳା ପକେଇ ଦଉନାହାଁନ୍ତି ଭଲ ହବ। ମାନେ ଆପଣଙ୍କ ସାଇଡ୍ ସାଇଡ୍ ଯେତିକି ସବୁ ବିଲ ଅଛି। ଆପଣ ବି ହଳା ପକେଇ ଦେଲେ ଭଲ ହବ, ବୁଝିଲେ କି?
ଶୁଣନ୍ତୁ ଆପଣ ଯୋଉ କହିଲେ କାଦୁଅ, ଆପଣଙ୍କର କାଦୁଅ ହେଇଛି ବୋଲି ଆପଣ ହଳା ପକେଇ ଦେଲେ। ମୋର ତ ଶୁଖିଯାଇଛି ବୁଝିଲେ ନା ଏବଂ ମୋର ଗାଈ ଅ ଛି ଶୁଣନ୍ତୁ, ଗାଈ ଦଶଟି ରଖିଛି ଏବଂ ଆମର ଗୋଟେ ଚାଳ ଘର ଅଛି, ବୁଝ ଝିଲେ କି, ରୋଷେଇ ଘର। ତେଣୁ ମତେ ତେ ଚାଳ ଛାଇଆ ପାଇଁ ଦରକାର ନା ନାଇଁ, କୁଟା, କଚଡା। ତେଣୁକରି ମୁଁ ବାଧ ବାଧ୍ଯ ହେଇକି ଆପଣ ବୁଝିପାରୁଥିବେ, ମୁଁ ବାଧ୍ୟ ହେଇକି କାଟୁଚି ଆଉ। ଆଉ ଅନ୍ୟ କୌଣସି ଉପାୟ ନାହିଁ ମୋର, ବୁଝିଲେ କି?
ଆଚ୍ଛା। ଆଉ ମୁଁ ଚେଷ୍ଟା କରୁଛି ଲୋକ ଦିଟା ଖଣ୍ଡେ ଯୋଗାଡ କରିବାକୁ, ବୁଝିଲେ କି? ହୁଁ, ଆପ୍ ଆପଣଙ୍କୁ କେତେଟା ନିହାତି ଲୋକ ଦରକାର, ପାଞ୍ଚ ଛଅ ଜଣ ଖଣ୍ଡେ ହେଇଗଲେ ହେଇଯିବ ଆପଣଙ୍କର?
ହଁ, ନିଶ୍ଚିନ୍ତ। ପାଞ୍ଚ ଛଅ ଜଣ ହେଲେ ମୋର ଗୋଟାଇ ଦିନ ଭିତରେ ମୋର ସବୁ କାମ ସରିଯାଆନ୍ତା। ଏବଂ ଖଳା ଟିକେ ଅଛି ମଧ୍ୟ ସଫାସଫି କରିବା ପାଇଁ, ସେଠି ଅନାବନା ଗଛ ଉଠି ଯାଇଛି, ବୁଝିଲେ କି? ସେଇଟା ମଧ୍ୟ ଟିକେ ସଫା ହବ।
ତାଙ୍କୁ ଗୋଟେ କାମ କରିବେ, ଆପ-ଆପ-ଆପଣ କେତେ ଭାଇ ଭଉଣୀ?
ନାଇଁ ନାଇଁ, ଆପଣ କହୁନାହାଁନ୍ତି, ଆମେ ଚାରି ଭାଇ ଭଉଣୀ।
ଓହୋ। ଆପ-ଆପଣ ଚାର ମାନେ ଭାଇ ଭଉଣୀ ମିଶେଇ ଚାରିଜଣ?
ଆଜ୍ଞା।
ଆଜ୍ଞା। ଆପଣଙ୍କ ଯୋଉ ସେକେଣ୍ଡ ଭାଇ ଯିଏ ରହିଲେ, ବୁଝିଲେ କି? ତାଙ୍କୁ ଗୋଟେ କାମ କରନ୍ତୁ, ତାଙ୍କର ଆଉ ଆପଣଙ୍କର ବୁଝିଲେ କି ଆପଣ ଦିଜଣ ଉମ୍ ନାଇରେ ଆପ-ଆପଣ ଗୋଟେ କାମ କରିବେ, ପାଞ୍ଚ ଜଣଙ୍କୁ ପଠେଇ ଦିଅନ୍ତୁ ବିଲକୁ ସିଏ କଟାକଟି ସବୁ କରିବେ, ଆଉ ଜଣଙ୍କୁ ପଠେଇ ଦିଅନ୍ତୁ ଆପଣ ଛଅଟି ଲୋକ ଧା-ଧାରଣ କରିବେ ଟି? ଆପଣ ଗୋଟାଏ କାମ କରିବେ ଆଉ ଗୋଟିଏ ଲୋକଙ୍କୁ ପଠେଇଦେବେ ଖଳାକୁ। ବୁଝିଲେ କି, ଆପଣ ଭାଇ ବି ସେଇଠି ଥିବେ ସେ କି ବୁଝାବୁଝି କରିଦେବେ, ବୁଝିଲେ କି? କିଛି ବି ଆଜ୍ଞା।
ହୁଁ। ଆଚ୍ଛା ବନ୍ଧୁ, ସେ ଯୋଉ ଆସିବେ, ସେ କେତେ ସକାଳୁ ଆସିବେ ବୋଧେ ଛଅଟାବେଳୁ ଆସି ବେ ବଡି ଭୋରୁ ବୁଝିଲେ
ହଁ, ସେ ସକାଳୁ ସକାଳୁ ସୂର୍ଯ୍ୟ ଉଠିଥିବ ତ ଆସିବେ ଆଉ ବୁଝିଲେ କି?
ଶୁଣନ୍ତୁ। ତାଙ୍କ ପାଇଁ ମୁଁ ଖାଦ୍ୟ କରିବି ନା, ସେ ଘରୁ ଖାଇକି ଆସିଥିବେ ଉପର ସକାଳ ଓଳିଟା?
ନା, ସେଇ ସକାଳ ଓଳିଟା ସିଏ ଖାଇକି ଆସିଥିବେ, କିନ୍ତୁ ଅଁ ଯେହେତୁ ହଁ ଦଶଟା ଏଗାରଟା ବେଳୁ ସିଏ ବି କିଛି ଭୋଜନ ମାଗୁଛନ୍ତି, ବୁଝିଲେ କି?
ହୁଁ, ତ ତାଙ୍କୁ ଆମେ ଖେଚୁଡି, ଉପମା, ନହେଲେ ଡାଲମା କରିକି
ହୁଁ। ଖେଚୁଡି, ଉପମା, ଡାଲମା ଆଉ ଚୁଡ଼ା ସନ୍ତୁଳା ବୁଝିଲେ କି, ସେସବୁ କରିକି ଆପଣ ଦେଇପାରିବେ। ସିଏ ବି ବହୁତ ଭଲ ମନ ଲୋକ, ସିଏ ବହୁତ ଖୁସିରେ କାମ କରିବେ, କିଛି ନାହିଁ ସେଥିରେ
ହୁଁ। ନାଇଁ ଆଚ୍ଛା ଆଉ କେତେ ଜଣକା କେତେ ଟଙ୍କା କଣ ନେବେ ଆପଣ କିଛି ଅନୁମାନ କରି ରିକି କହିଲେ?
ଅନୁମାନେ ଏମିତି ଦେଖିବାକୁ ଗଲେ, ଜଣକା ପିଛା ସେ ନେବେ ବୋଧେ, ଏମିତିରେ ହିସାବ କରିବାକୁ ଗଲେ ତିନିଶ ନାଇଁ ଚାରିଶ ଟଙ୍କା ଏଠି ନେବେ ବୁଝିଲେ କି?
ଉଁ ହୁଁ ହଉ ନିଅନ୍ତୁ ପଇସା ଟେ କିଛି ଅସୁବିଧା ନାହିଁ ଯେହେତୁ ମୁଁ ଅ ଅସୁବିଧାରେ ପଡିଛି ତ ସେ ଯେହେତୁ ମୋ କାମ ଟି କରିବି ସେଠି ପଇସା କିଛି ମ୍ୟାଟର କରୁନି ତ ଆପଣ ଶୁଣନ୍ତୁ ଆପଣ ଉଁ ଜ ଯଥା ଶୀଗ୍ର ଏକରୁ ଦୁଇ ଦିନ ମଧ୍ୟରେ ଆପଣ ଟିକେ ବୁଝାବୁଝି କରିକି ଲୋକ ଛୁଆ ଟ ପଠାଇଲେ
ମୋ କଥା ଶୁଣୁ ଆପଣ ଏଇନା କହିଲେ କି ଆପଣ ବହୁତ୍ ପରିସ୍ଥିତିରେ ଉ ଇଏ କରୁଛନ୍ତି ପଇସା ମ୍ୟାଟର କରୁନି କାଇଁ ପଇସା ଯଦି ମେଟର ଯଦି ନ କରନ୍ତା ଆପଣ ମେସିନ୍ ପକେଇ ଦି ନ୍ତେ ଯେହେତୁ ଆପଣ ଟିକେ ପରିସ୍ଥିତି ଆପଣଙ୍କର ଟିକେ ଖରାପ୍।
ଉଁ ଯେହେତୁ ମୁଁ ଗୋଟେ ଚାଳ ଘରେବି ଅଛି ତ ମୋତେ ହା ହାତରେ କାଟିବାକୁ ହିଁ ପଡ଼ୁଛି ଆଜିକାଲି ଲୋକ ମଧ୍ୟ ଆସୁନାହାଁନ୍ତି ଧାନ କାମ କରିବା ପାଇଁ।
ଆଜ୍ଞା ବହୁତ୍ କମ୍ ଲୋକ ଏଥର ଧାନ ଧାନ କାମ କରିବାକୁ ଯାଉଛନ୍ତି।
ହଉ ବନ୍ଧୁ ମୁଁ ଟିକେ ଆଜି ସକାଳୁ କାମ କରିକି ଟିକେ ଥକି ଯାଇଛି ତ ଆପଣ ଆମେ ଟିକେ କାଲି ସକାଳୁ କଥା ହବା ଆଉ ସେ ବିଷୟରେ ବୁଝିଲେ ନାଁ?
ଖାଲି ସକାଳେ କିଏ ଖାଇକି ଶୋଇବେ ବୁଲି।
ହଁ ରଖୁଛି ରଖନ୍ତୁ ରଖନ୍ତୁ।
ରଖୁଛି ବୁନ୍ଧୁ ରଖୁଛି।